ହାଲୋ! ହଁ, ମାମୁଁ ନମସ୍କାର। ଏ ବସିଥିଲି ଆଉ, ଖାଇକି ଉଠିଲି। ବସଛି ଆଉ, ତମ୍ ଆଜି ଦେଇଛନ୍ତି ଭାତ, ଡାଲି ଆଉ ପାମ୍ପଡ।
ଆଚ୍ଛା।
ହଁ, ଆଉ ଆଚାର ହେରିକା ଥିଲା, ମୁଁ ରଖିଥିଲି ଖାଇଦେଲି ଆଉ।
ଭାତ, ଡାଲି, ପାମ୍ପଡ, ଆଉ ଆଚାର।
ଆଚାର ଆମ ପାଖରେ ଥିଲା ମ, ସେ ଆଚାର ଦଉନାହାଁନ୍ତି।
ଭାତ, ଡାଲି, ପାମ୍ପଡ-ଅ ଦଉଛନ୍ତି, ଆଉ କିଛି ନାହିଁ। ସାଏ ତରକାରୀ, ଫରକାରୀ?
କିଛି ନାହିଁ, କିଛି ନାଇଁ, କିଛି ବି ନାହିଁ। ହଁ, ବା ଭାତ, ଡାଲମା, ପାମ୍ପଡ଼ ହେତିକି।
ଓହଃ, ଡାଲମା ଦେଇଥିଲା ନାଇଁ, ଆଉ ଡାଲମା ଦେଇଥିଲେ, ତ ଯଦି ଆଉକିଛି ଦେବେନି।
ହଁ ଅଁ
ହଁ, ଯଦି ଡାଲି ଦେଇଥାନ୍ତେ, ତାହେଲେ ଆଉ କଣ ଦେଇଥାନ୍ତେ, ସାଇଡ୍ ଆଇଟମ୍? ଆଜି-ଆଜି -ଆଜି କଣ, ଡାଲମା ଏକାଦଶୀ ବୋଲି ଡାଲମା ନା କଣ?
ନାଇଁ, ନାଇଁ, ଏଇ ପାମ୍ପଡ ତିନଟା ଜାଣି-ଜାଣି ଡାଲମା ଦଉଛନ୍ତି। ଆଉ କଣ କରିବାକୁ ପଡିବ ବୋଲି ତାଙ୍କୁ?
ଓହୋ! ପାମ୍ପଡ ଦେଇନେ ବୋଲି ଡାଲମା ଦେଲେ ନାଇଁ? ହୁଁ ହୁଁ ହୁଁ ଆଉ।
ଆଉ ଦେହ ଭଲ ଅଛି?
ହଁ, ଦେହ ତ ଭଲ ଅଛି। ତୋର? ହଁ, ଖିଆ ପିଆ ସଇଲାଣି।
ହଁ, ଅଁ କଣ ଖାଇଲ କି?
ଆଜି ସେ ରୁଟି ଆଣିଥିଲି।
ହୁଁ।
ଗ୍ୟାସ୍ ଟା ଚାଲୁଚି ତ, ଦେଖିଲି ଗ୍ୟାସ ଚାଲୁଛି। ଆଜି ମେଗି କରିଥିଲି ସକାଳ ବେଳା।
ହୁଁ।
ମୁଁ, କହିଲି ଆଜି ଇଏ ଆଣିଆରି, ଅଣ୍ଡା ଅଣ୍ଡା, ଆଣିଥିଲିହେରି।
ହଁ।
ଅଣ୍ଡା ଆମ୍ବେଲେଟ୍ କରିଦେଇଥିଲି। ଗଲା ଅଣ୍ଡା ଆମ୍ବଲେଟ୍ ବାଡେଇଦେଲି ଆଉ।
ହଁ, ହଁ।
ଦେଖିଆ ଯଦି ଗ୍ୟାସ୍ ଟା ଚାଲିଲା, ତାଲେ ଚିକେନ୍ ଫିକେନ୍ ଗ୍ୟାସ୍ ଚାଲିଲେ କରିଦେବି ହେଲା।
ହୁଁ।
ଗ୍ୟାସ୍ ଯଦି ନ ଚାଲିଲା ଅଧା ଚିକେନ୍ କରିଥିବି, ଶଳା ତର ଗ୍ୟାସ ଚାଲୁନଥିବ। ହଇରାଣ ନୁହଁ। କାଲି ଦେଖିଆ, କାଲି ଦେଖି ଅଣ୍ଡା ଆଣିବି, ଅଣ୍ଡା ତରକାରୀ କରିବି ଟ୍ରାଏ କରିବି।
ହୁଁ, ଗ୍ୟାସ ସିଏ ରଖିକି ଯାଇଥିଲେ ନାଇକି?
ହଁ, ଗ୍ୟାସ, ଇଏ ଗ୍ୟାସ୍, ଛୋଟ ଗ୍ୟାସ୍ ଟା।
ହଁ।
ହୁଁ, ଏଠି କମ୍, ଏଠି ପିଲା ରହୁଥିଲେ ନା ଆଗରୁ ହେଲା। ମାସେ ହେଲା ଛାଡିଛନ୍ତି, ମାନେ ପିଲା ମାନେ କାମ ପଡିଲେ ତ ସିଆଡେ ସେ ଯାଇଚନ୍ତି ହେଲା।
ହଁ।
ତାପରେ ଏବେ ମୋର ଏବେ ମୁଁ ଇଆଡେ ମତେ ଛାଡିଛନ୍ତି ସେ ଭାଇ। ହୁଁ ମୁଁ ଏଡେ ପଳେଇାଇଛି ଏବେ କାମ କିଛି ନାହିଁ ମୁଁ କାଲି ବି ରେଷ୍ଟ। କାଲି ବି ସେ ଭାଇ କଲା ରେଷ୍ଟ ନେ କାମ ଷ୍ଟାର୍ଟ ହେଇନି ଯେବେ ଷ୍ଟାର୍ଟ ହବ ପୁରା ଚାଲିବ ଆଉ। ଫି ନାଇଁ ଆଉ ସେତେବେଳେ ଆ ହୁଁ
ଆଉ ଆଜି ତାହାଲେ ଡିଉଟି ଯାଇନ ଆଉ।
ନା ଆଜି ସେରୁୁ ରୁମ୍ ରେ ଶୋଇଥିଲିମ କାଲି ବି ମୁଁ ଶୋଇବି।
ଆହା।
ଆଉ କଣ କୁହ?
ଏ ଭାଇ ତୋ କଲେଜ କେତେବେଳେ କଣ ଥିଲା?
ଉଁ।
କଲେଜ୍ କଲେଜ୍।
ହଁ କଲେଜ ଯାଇଥିଲି ଦଶଟାରୁ ପାଞ୍ଚଟା।
ଦଶଟାରୁ ପାଞ୍ଚଟା?
ହଁ।
ହୁଁ ତାପରେ ଆସିର ହୁଁ ତାପରେ କଣ କଲୁ?
ଆଉଥର ଆସିକି ଆଉଥରେ ମାର୍କେଟ ରେ ବୁଲାବୁଲି ହେଇକି।
ହୁଁ।
ରେ ସାତଟା ନଅଟା ଷ୍ଟାଡିମରେ ହଉଛି ଆଉ ନଅଟା ପରେରେ ମୋବାଇଲ ଆଉ।
ନଅଟା ପରେ ମୋବାଇଲ୍ ନାଇଁ? ହୁଁ ବୁଲାବୁଲି କୋଉଠି କରିଚ?
ବୁଲାବୁଲି ପାଖରୋ ପାଖାପାଖି
ମାନେ କଣ ଅଛି ପାଖାପାଖି କି?
ପାଖରେ କଣ ଏଇଠି ଅଛି ବୁଦ୍ଧ ପାର୍କ ଟା ଅଛି।
ଓ।
ହଁ ଆଉ କଣ ଆଉ ଏମିତି ନାହିଁ ଏଠି ବୁଲଲା ଭଳିଆ। ନେଇ ରୋଡ ଏକା।
ଆଚ୍ଛା।
ଓମଫେଡେ ସାପ ଦମଣ ସାପ ଇଆଡେ ପଡିଗଲେ ଇସ୍କନ ହରୀକା ନୟାପଲି ହରୀକା।
ହୁଁ ହଁ।
ହଁ ଆଉ ନାହିଁ କିଛି। ନ ଏଇ ପାଖାପାଖି ନାହିଁ ଆଉ।
ହୁଁ।
ଆଉ ମେଡିକାଲ ଟା ଆସ ଟିକେ ଗହଲି ହଉଛି ମାଇଣ୍ଡ ଫ୍ରି ହେଇଯାଉଛି, ଆଉ ହୁଁ।
ହୁଁ ନିଆଡେ କୁଆଆଡେ କଣ ଯିବୁ କେତେେ ଗୋଟେ ଗୋଟେ ସେତିକି ଗୋଟେ ଯାଉଛି ଦୁଣି ଆସୁଛି କିଏ ଗୋଟେ ଥିଲେ ଭଲ ଲାଗନ୍ତା କଥା ହେଇଥାନ୍ତେ।
ହୁଁ ହୁଁ।
ଆଉ କିଏ ନାଇଁ ନା ଭଲ ଲାଗୁନି ଯିବା ପାଇଁ।
ଏକୁଟିଆଟା।
ଏକୁଟିଆ ଟା କୁଆଡେ଼ ଯିବା ପାଇଁ ଭଲ ଲାଗୁନି।
ହଁ ହଁ।
ହୁଁ ହୁଁ କଣ କହିଲୁ କଣ କହୁଥିଲୁ?
ଏଇ ବସିଚି ଏବେ ଖାଇକି ଉଠିଲି ତ ଘରେ କଥା ହେଲି ଯାଇ
କହୁଉଥିରୁ ଗୋଟେ
ହଁ।
ମତେ କଣ କହୁନଥିଲୁ ଏବେ ମୋ ର ଇଏ କରିଦେଲି।
କଣ କହିଲେ ଆଉ ହଁ ହ୍ୟାଲୋ।
ହୁଁ କହ?
ମୁଁ କହିଲି ଏକୁଟିଆ ଯିବାକୁ ଭଲ ଲଗୁନଥିବ ବୋଲି ଆଉ କଣ।
ହଁ ଏକୁଟିଆ ଯିବାକୁ ଭଲ ଲାଗୁନି ହେ କଣ କରିବା।
ହୁଁ।
ଯାଉଛି ସେ ଖାଇବା ଧରିକି ଯାଉଛି ପୁଣି ପଳେଇଆଉଛି ହେଲା। ଆଉ ପାଖରେ କଣ ବୁଲାବୁଲି ଜାଗା ଥିଲେ ଏଇଠି ତ ଝାଡ଼ଖଣ୍ଡରେ ତ କିଛି ଜାଗା ନାହିଁ।
ସେଠି କ ବାଇକି ନେଇକି ଯାଇଛ ଆଉ?
ବାଇକି କୁଆଡେ ଆସିବ।
ବସରେଗା। ମଲା ଆଉ ସେଇଠିକି ଯୋଉ ଗଲ କୋଉଥିରେ ଯାଇଛ ଏବେ?
କୁଆଡେ ଏଇଠି ଟ୍ରେନ ରେ।
ଟ୍ରେନ ରେ ସିନା ସେଠି ମାନେ ରୁମ କୁ ସିନା ଟ୍ରେନରେ ଗଲେ ସେଠି ଆଉ କିଛି ଗାଡି ନାହିଁ ତମର ନା
ନାଇଁ ଏଇ ଏଇ ଏଇଠୁ କୁଆଡୁ ଗାଡି ଆସିବ ଏଇଠୁ କିଛି ଗାଡି ନାଇ ରେ ଏଇଠୁ ଚାଲି ଚାଲି ଯିବାକୁ ପଡୁଛି ସବୁବେଳେ। ହୁଁ ବାଇ କି ହେଇଥିଲେ ତ ମୁଁ କୁଆଡ଼େ ମାଡିକି ପଳେଇଥାନ୍ତି ଜାଗା ଫାଗା ଦେଖିଁକି। ହୁଁ ବାଇକୀ ଫେଇକି ରେ ବ୍ୟବସ୍ଥା ନାହିଁ ବା ହେଇଠି।
ଆଉ ସେଠି କୋଲକାତା ତାହେଲେ ଗାଡି ରଖିଛ ନା ନାଇଁ।
ନାଇଁ ସେଇଠି ବି ଗାଡି ନାାଇଁ ଗାଡି କିଏ ଆଣିବ କହିଲୁ।
ହଁ ହଁ ଗାଡି ଭୁବନେଶ୍ଵର ଏକା ତମେ ହୀଇଆଡେ ଯାଇଛ ନିଜେ ଏକା ଯାଇଛ ଆଉ। ଆଉ ନେଇନ କିଛି ଆଉ ହଁ ହଁ।
ଥରେ ହେଇଥରେ ଗାଡି ଗୋଟେ କିଣିଥାନ୍ତି ହେଲା ଭୁବନେଶ୍ୱର ଯଦି ରହିଥାନ୍ତିି ଜାଗା ଚାକିକି ଫକୀର ହେଇଥାନ୍ତା। ଆଉ ୟାଡ ତ ଅଛି ଆଉ କଣ ଗାଡି କିଣିବି କହୁନୁ।
ଅ ହଁ।
ହୁଁ। ଏମିତି ରହିବା କଥା ଆଉ କଣ କରିବା ଗାଡି ଏବେ କିଏ ତ ଏଇଠି ରହୁଛି ନା ଏବେ ଗଡି ଆଣିବିନି ଗାଡି ଏକାଥରେ ଭଲ ଗାଡିଟେ ଆଣିବି। ଟିକେ ଇଏ ହେଲା ପରେ ଭଲ ଗାଡ଼ି ଟେ ଆଣିବି। ପଇସା ପତ୍ର ଟେ ହଉ ହଁ।
ହଁ ପ୍ରପଲ୍ଲୀ ରହିଲା ପରେ ଗୋଡିଏ
ହଁ ପ୍ରପଲି ରହିଲା ପରେ ଗୋଟେ ଗାଡ଼ିଟେ ଫାଡିଟେ ଆଣିବା ଆଉ ଭଲ ଗାଡିଟେ ଆଣିବା ଆଉ
ତମକୁ ଏବେ କେତେ ହେଲା କି ବାଇସ୍ ହେଲାନି କି?
ମତେ ବାଇଶି ହେଲା।
ବାଇଶି ହଁ।
ହଁ। ଅଛି ବାହାଘରକୁ ଆହୁରି ଅଛି ଟାଇମୀ ଅଛି।
ହଁ ଆଉ ତିନି ଚାରି ବର୍ଷ ତ।
ତିନି ଚାରି ବର୍ଷ କଣ କହୁଚ ହଁ ହେ ଆଉ। ତିରିଶି ତିରିଶି ହେଲେ ବାହା ହେବି।
ହଁ ତିରିଶି ରେ କିଏ ବାହା ହବ।
ଆଉ କଣ ଆଉ ଆଉ କେତେରେ ବାହା ହବୁ? ଜଲଦି ବାହା ହେଲେ ଭଲ ନାହିଁ ରେ ପୁଅ ପଚିଶ ଛବିଶ କମ୍। ଘ ଘର କାହିଁ ଆମର ଘର କରିବାକୁ ପଡିବ ନା।
ହଁ ଘର ଅଛି ତ ଆଉ କଣ ଘର ତ ଅଛି ଆଉ କଣ ଘର କରିବ?
କୋଉଠି ଆମ ଆମର ସେଇଠି ରହିପାରିବି ହିଁ।
ଆରେ ନୂଆ ଘର କରିବ।
ଏ ନୂଆ ନୂଆ ଘର କଲେ ରହିବୁ କେମିତି କହୁନୁ ମୋ ସ୍ତ୍ରୀ ଆଆଇଲେ ରହିବୁ କୋଉଠି। ସେଇଠି କୋଉଠି ଜାଗା ହେଇଯିବ କି ଆମର ଗୋଟେ ଘର ଅଛି ନା।
ହଁ ହଁ।
ଆଉ କୋଉଟି ଜାଗା ହବ। ଘର କରିବାକୁ ପଡିବ ନା ଆଉ।
ଆଉ ଥରେ ନୂଆ ଜାଗା କିଣିକି ଆଉଥରେ ବିଲ୍ଡିଙ୍ଗ ବାଡେବାକୁ ପଡିବ ଆଉ ଥରେ।
ଦେଖିଆ ସେଇଟା କଣ କରିବା ଆଉ ଜାଗା କିଣିବା କି ସେ ସେଇ ଇ ଜାଗାରେ କରାହଉଛି ସେଇଟା ଦେଖିଆ ଆଉ।
ହୁଁ।
ଏ ଡିସାଇଡ କରିନି ପଇସା ପତ୍ର ହଉ ତାପରେ କିଣିବା ଆଉ କିଣିବା କରିଆ କଣ କର କରିବା ଆଉ ବ୍ୟବସ୍ଥା କରିବା ଆଉ।
ହଁ।
ହୁଁ ହୁଁ ଆଉ।
ଆଉ ହଁ ଘରେ ଏବେ କଥା ହେଇଥିଲି ବା।
ହୁଁ।
ମୁଁ ତମ ଗାଁ ଠି ଆଁ
କହୁନୁ କହ।
ମୁ କହିଲି ତମ ଘରଠି କି କେବେ ଲାଷ୍ଟ ଯାଇଥିଲି ମୁଁ ଲାଷ୍ଟ ର ର ନାଇଁ ବ୍ରତ ଘର ପରେ ତ ଯାଇନି ମୁ ଆଉ।
ଉଁ ହୁଁ ଯାଇନୁ।
ନା ରଥଯାତ୍ରା ପରେ ଯାଇନି।
ହୁଁ ମାନେ ତୋ ବ୍ରତ ଘର ପରେ ତ?
ହଁ ତମର ମୋର ତ ବ୍ରତଘର ଗୋଟ ଦିନ ଏପଟ ସେପଟ ଆଜି ମୋର କାଲି ତମର ହେଇଥିଲା ଆଉ।
ହଁ ହଁ ହଁ।
ମୋର ସରସ୍ୱତୀ ପୂଜା ପୂର୍ବ ଦିନ ତମର ସରସ୍ଵତୀ ପୂଜା ପରଦିନ ହେଇଥିଲା।
ନାଇଁ ମୋର ସରସ୍ଵତୀ ପୂଜା ଦିନ।
ହଁ ତମର ଦିନ ହବା ମୋର ଅଣତିରିଶ ତାରିଖକୁ ତମର ତିରିଶ ତାରିଖ।
ହଁ ହଁ ହଁ।
ହଁ। ହଁ ଦଶମ ହେଇଥିଲେ ହେଇନଥିଲା କି ସେତେବେଳେ।
ହଁ ମୋର ଦଶମ ହେଇଥିଲା।
ଦଶମ ହେଇଥିଲା।
ହୁଁ ସେଥିଆଇଁ ତ ମାର୍କ କମିଲା ମୋର।
ହଁ ହଁ ତାପରେ ଦେହ ହେଲେ ଖରାପ ହେଲା ହେଇ ଟାଇମରେ କଣ ହେଲା ଗୋଟେ।
ଥିଲା ନ ହେଲେ ତ ନହେଲେ ତ ସିକ୍ସଟ୍ ହେଇଯାଇଥାନ୍ତା ଯେ କୋଉଠି କଣ ଚାକିରି କରିଥାନ୍ତି ଆଉ କୋଉଠି କଣ ଭଲ ଜାଗାରେ।
ହୁଁ ଫାଜିଲାମ ହେଇଯାଇଥାନ୍ତା ଆଉ।
ହୁଁ ହୁଁ। ଏବେ ଆମ ଫିଲ୍ଡରେ ଫାଷ୍ ଡିଭିଜନ ନହେଲେ ଭଲ ଭଲ କମ୍ପାନୀ ନଉନି ହେଲା।
ହଁ।
ନବ କିନ୍ତୁ ଏସ୍ ପ୍ରେନସ୍ ସେ ଗୋଟେ କମ୍ପାନୀରୁୁ ହେଲା ପରେ ନବ।
ହୁଁ ନର୍ମାଲ ତ ଫାଷ୍ଟ ୟୁର ଦରକାର ଯୋଉଠି ହେଲେ ହେଲେ ଆଉ।
ସବୁ ଟିକେ ମାଗି ଦଉଛି ଏବେ ନ ଖାଲି ବିଟେ ହଁ ଖାଲି ବିଟେକ୍ ଟା ମାଗନ୍ତା ଠିକ୍ ହୁଅନ୍ତା।
ଆଉ ତମେ ଯୋଉ ଡିପ୍ଲମା ଡିପ୍ଲମା ତ କଲ ତ ଡିପ୍ଲୋମା ର କିଛି କମ୍ପାନୀ ଆସୁନି।
ଡିପ୍ଲୋମା ରେ ଆସଥିଲା ଯେ ପଇସା କମ୍।
ହଁ ହଁ। ନାଇଁ ତମ ତମ କଲେଜରେ ଏକା ଆମ ଉପର ବ୍ୟାଚ ଜଣେ ଡିପ୍ଲୋମା କରୁଥିଲା। ଆମ ବ୍ୟାଚର ଆଉ ଗୋଟେ ପିଲାଟେ ତାରେ କମ୍ପାନୀ ଆସିଲା ପୋଲ ଆଣି ଗୁଜୁରାଟ ର ଫାଷ୍ଟ ଗଲା ଗୁଜୁରାଟ ଗଲା ଏବେ ଆସିକି ଯାଇଛି ଅନୁଗୁଳରେ ଅଛି ଏବେ।
କୋଉ କୋଉ ଇଏ ରେ କରୁଥିଲା।
ସେଏ କରୁଥିଲା କୋଉଥିରେ କରୁଥିଲା। ଭଲ ସେ ଜାଣିନି ଡିପ୍ଲୋମା କୋଉଥରେ କରୁଥିଲା ଅଛି ଅନୁଗୁଳ ଷ୍ଟିଲ୍ କମ୍ପାନୀରେ ଅଛି।
ହୁଁ।
ମେସିନ୍ ଅପରେଟିଂ କରୁଡ଼ି।
ମେକାନିକାଲ କାଲ୍‌ କରୁଥିବ
ହଁ ତାହେଲେ ମେକାନିକାଲ କରୁଥିଲେ କଣ ସିଏ ତା ପୂର୍ବରୁ ଥିଲା ଗୁଜୁରାଟ ରେ ଥିଲା ଗୁଯୁରାଟ ରେ ତିନି ମାସେ ହଁ ଦି ମାସ ରହିଲା ନା କଣ। ତିନି ମାସ ତିନି ମାସ୍‌ ରହିଲା ଗୁଜୁରାଟ ରେ, ସେଇଠ ଟାୟାର କମ୍ପାନୀ ଥିଲା ମେସିନ୍ ଅପରେଟିଙ୍ଗ୍ କରିଥିଲା ସେଇଠି ହେଲେ।
ହୁଁ ହୁଁ ହୁଁ।
ମେକାନିକାଲ ଇଞ୍ଜିରୀୟରୀଙ୍ଗି ତାପରେ ଆସିକି ଗୁଜୁରାଟରେ ଅଛି ଆଉ।
କଣ୍ଟାକ୍ଟ ନମ୍ବର ରଖିଛୁ।
ତାର ହଁ ଅଛି।
କହିବୁ ତ କୋଉ ଇଏରେ କଣ ଯାଇନି?
ହୁଁ।
ହୁଁ।
ପଚାରିଲେ କଣ କହିଲୁ ମୁଁ ବି ରଖିଥିବି ନା। ମତେ ତାହାହେଲେ କହିଦବ ମୁଁ ସେଇଠି ନହେଲେ ପକେଇବି।
ହୁଁ ହୁଁ।
ନାହିଁ ଓଡିଶା ଭିତରେ ରହିବା ଟା ଭଲ।
ହଁ ଓଡିଶା ଭିତରେ ହଁ ସେ ଓଡିଶା ଭିତରେ ଲାଗି ପଡି ରହିଗଲା ଏକା।
ହୁଁ ହୁଁ।
ଫାଷ୍ଟ ଆସିଲା ଗୁଜୁରାଟ ଗଲା ତିନି ମାସ ରହିଲା ଏଇଠି। ତିନି ମାସରେ ତିନି ମାସରେ କଣ ତାକୁ ଅଠର ଉଣେଇଶି ଭଳିଆ କଣ ଏମିତି ମିଳୁଥିଲା। ତିନିମାସର ଦରମା ଧରିକି ପଳେଇ ଆସିଲା ଗାଁକୁ। ଆସିଲା ପରେ ଆଉଥରେ ଗାଁରେ ଏମିତି ଦି ତିନିମାସ ରହି କି ଖୋଜା ଅଜା ହେଲା ତାର
ହଁ ଗୁଜୁରାଟରେ ହଇରାଣ ହେଇଯିବ, ଗୁଜୁରାଟରେ ଖାଇବା ଟିକେ ଭଲ ନାହିଁ ନା।
ହଁ ଖାଇବା ଭଲ ନାଇଁ ଦୂର ବି ବହୁତ।
ମୋ ସାଙ୍ଗ ଗୁଡ଼ା ଅଛନ୍ତି।
ହଁ। ତାପରେ ତାଙ୍କର ସି ସିଏ ଦି ଭାଇ ବୋଲି ତ ଚଳି ଯାଉଛି କିଛି ଅସୁବିଧା ନାହିଁ। ତୋମେ ଏକୁଟିଆ ତୋମକୁ ଛାଡିବେନି ହେଲେ।
ହଁ, ହଁ।
ହଁ
ମୋତେ ଏଇଠି କୋଲକାତା ବୋଲି ଛାଡିଚନ ନା ହଉ ହୁଁ,। କୋଲକାତା ବମ୍ବେ ଫମ୍ବେ ଭିତରେ ଛାଡିଥାନ୍ତେ ଆଉ ସେ ଦୂର ବାଟ ଛାଡିବେନି।
ହଁ, କହିବେ ନହଉ ପଛେ ଘରେ ବସେ ସିଆଡେ ଯାଆନି।
ହଁ। ଏଇନା କିନ୍ତୁ ଘରେ ଘରେ ବସିଲେ କିଛି ଭେଲ୍ୟୁ ନାହିଁ ହେଲା।
ହଁ ଅଳ୍ପ ହଉ ପଛେ କୋଉଠି ହେଲେ ଗଲେ ହେଇ ଗଲା।
ହଁ। ଚାକିରି କରିବୁ ଖାଲି ଅଛି, ଘରେ ବସିବି ମାନେ ଟେନସନ୍ ଗୋଟେ ପଳିଆସିବ।
ହୁଁ।
ହଁ ମୁଁ କଲ୍ ରଖୁଚି ହେଲା।
ହଁ।
ତତେ ଇଏରେ ନର୍ମାଲ୍ କଲ୍ କରୁଛି ହେଲା।
ହଁ ହଉ। ହୁଁ